ହ୍ୟାଲୋ।
ହଁ।
କଣ କରୁଚ?
ଏଇଠି ବସିଚି। ତମେ କଣ କରୁଚ?
ମୁଁ ଏଇ ବସିଚି।
ହଁ।
ଆଉ ସବୁ ନିତ୍ୟକର୍ମ ସାଇଲଣି ନା?
ହଁ ମୁଁ ନିତ୍ୟକର୍ମ ସାରିଲିଣି। ତମେ?
ହୁଁ ହୁଁ ନା ମାନେ ହଁ ସାରିଲିଣି ବସିଚି। ଖାଇବି ଆଉ।
ହଁ ହଁ ମୁଁ ବି ସେଇ ଖାଏ, ନା ମୁଁ ଖାଇନି ଖାଇବି ଆଉ ଟିକେ ପରେ ଆଉ।
ଆଉ ଘରେ ସବୁ ଭଲ?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ହଁ।
ହୁଁ
ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା, ମା ଉଁ ବଡ଼ବାପା ବଡ଼ମା, ସାନବାପା, ସାନମା ଜେଜେ, ଜେଜେମା ଆଉ ଭାଇ ଭଉଣୀ ଆମେ ଅଛୁ ଚାରିଜଣ ଆଉ।
ନା ତମର ଜଏଣ୍ଟ ଫ୍ୟାମିଲି ନାଇଁ।
ହଁ।
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି? ଆମ ଘରେ ମୁଁ ମୋ ବା ପା ମମି ଆଉ ଆମ ପୁଅ।
ଅ ହ। ଭଲ ଆଉ।
ତମ ଘରେ ସମସ୍ତ ଙ୍କ ଦେହ ଭଲ ଅଛି ନା?
ହଁଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି। ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ।
ହଁ ହଁ। ଆଉ
ଆଉ, ଆଉ ତମେ ରଜ ଟା କେମିତି କଣ ସେଲିବ୍ରେଟ୍ କରିଥିଲ?
ରଜ ଟା ଏଥର ଭଲ ସେଲିବ୍ରେଟ ହେଇଚି ଆଉ। ବୁଲାବୁଲି କରିଚୁ ଆଉ। ପିଠା ପଣା ଘରେ ହେଇଥିଲା। ଆ
ତାକୁ ବି ଖାଇ ଚି ଆଉ। ସାଙ୍ଗ ମାନେ ସବୁ ଆସିଥିଲେ ତାଙ୍କ ସହିତ ବୁଲିକି ଯାଇକି ଖେଳିଚି। ନୂଆ ଡ୍ରେ ପିନ୍ଧିଥିଲି। ତମର ରଜ ଏଥର କେମିତି ସେଲିବ୍ରେଟ ହେଲା?
ହଁ ସେମିତିଆ ହେଇଚି ଆଉ। । ଓ ହୋ। ଦୋଳି ଲାଗେ ତମ ଗାଁରେ?
ହଁ। ତମର ତମର କେମିତି ଲିବ୍ରେଟ ହେଲା?
ନା ମୋର ସେଇ ବୁଲିଥିଲି ଫାଷ୍ଟ ରଜ ଟା ସାଙ୍ଗ ମାନଙ୍କ ସହିତ ବୁଲିଥିଲି ଆମର ଏପଟେ ମହୋତ୍ସବ ହୁଏ। ହଉ ତାପରେ ସେକେଣ୍ଡ ରଜ ଦିନ ବୁଲନଥିଲି ତାପରେ ଥାର୍ଡ ରଜ ଦିନ ଏମତି ଯାଇଥିଲି ନନ୍ଦନକାନନ ଭୁବନେଶ୍ୱର ଯାଇଥିଲି।
ଭଲ ଆଉ। ଆଉ?
ଆଉ ତମ ତମ ତମ ଜିଲ୍ଲା ମାନେ ତମ ଘର ଟା କୋଉଠି?
ଆମ ଘରଟା ଯାଜପୁର।
ହୁଁ ହୁଁ।
ହଉ ତମର ରଜରେ ନୂଆ ଡ୍ରେସ୍ ହେଇଥିଲା?
ରଜରେ ହଁ ହେଇଥିଲା, ତମର?
ହଁ ମୋର ବି ହେଇଥିଲା।
ଆଗରୁ ତ ପର୍ବପର୍ବାଣି ଗୁଡା ଯେମିତି ଲାଗୁଥିଲା ସେମିତି ଏ ତ ଆଉ ଲାଗୁନି।
ନା ଆଗରୁ ତ ପୁରା ଧୁମଧାମରେ ପାଳନ ହଉଥିଲା ଭଲ ସେ ବି ହଉଥିଲା
ଆଉ ଗୋଟେ ଖୁସି ଲାଗୁଥିଲା ମାନେ
ଏବେ ତ ପ୍ରାୟ ଝିଅ ସବୁ ବାହା ବି ହେଇଗଲେଣି ତ ଆଉ ସେମିତି ଗାଁରେ ଏତେ ଝିଅ ନାହା କିଛି ମଜା ବି ଲାଗୁନି। ଆଉ କେଉମାନେ ସବୁ ବାହାରକୁ ପଳେଇଲେଣି ପାଠ ପଢିବାଲାଗି, ଆଉ ଭଲ ଲାଗୁନି। ଗାଁ ରେ ଆଉ ହଁ ତମ ଗାଁରେ ମହୋତ୍ସବ ହୁଏ?
ହଁ ଆମ ଗାଁ ରେ ହୁଏନି କିନ୍ତୁ ଏପଟ ମାନେ ଆଉ ଗୋଟେ ଇଏରେ ହୁଏ।
ଅ ହଁ ଯାଇଥିଲ ନା?
ହୁଁ।
ହଁ। ହଁ ଆମର ତ ଏଠି ବହୁତ ସାରା ମାନେ ଦୋଳି ତ ଲାଗେ ଚକରି ଦୋଳି ପଟାଡୋଳି-
ହୁଁ ହୁଁ।
ତମକୁ ଦୋଳି ଖେଳିବାକୁ ଭଲ ଲାଗେ?
ମତେ ଭଲ ଲାଗେ ଯେ କିମତି ସେ ଯୋଉ ମାନେ ବେଶୀ ଉଚ୍ଚା ବାଲା ଯୋଉ ଦୋଳି ମତେ ମାନେ ମାନେ ବାନ୍ତି ବାନ୍ତି ଉଠେ ମୁଣ୍ଡ ଘୁରାଏ।
ହଁ ମୋର ବି। ମୁଁ ପୁରା ପଟାଦୋଳି ଟା ହିଁ ଖେଳିପାରେ ଆଉ ଚକରୀ ଦୋଳି ଆମ ଏଠି ପଡିଲେ ମୁଁ ଖେଳିପାରେ ନା।
ଆଉ ଯୋଉ ମେଳାରେ ପଡେ ହଉଛି ଯୋଉ ରାମ ଦୋଳି ସେଟା ମୁଁ ଖେଳି ପାରନି।
ମୁଁ ବି ଖେଳିନି ଆଜିଯାଏଁ କେବେ।
ଘରୋଇବ ଆଉ।
ହଁ। ସେଥିରେ ତ ବସିବ ମାନେ ବସିିଯିବ କିଛି ନାହିଁ ସେ ଯେଥିବେଳେ ଉଠିକି ତଳକୁ ଖସିବ ତ ତମ ଦେହ ପୁରା କଣ ହେଇଯିବ ଖାଲି ହଁ।
ମୋ ସାଙ୍ଗ ମତେ ଖାଲି କହିବେ ତୁ ଚାହିଁଲେ ଖେଳୁ ତୋ କିଛି ହବନି ମାନେ ହଁ ମୋର ହବ ତୁ ବୁଝିବୁ ନା।
ଡାକିକି ତ ନେଇଯିବେ ବସେଇ ଦେଇଥିବେ ସବୁ ଆଉ।
ହଁ ବା।
ହଁ।
ମୁଁ ଛୋଟଟେ ହେଇଥିଲି ଯାଇଥିଲି ମେଳାକୁ ଆମର ଏପଟେ ଅଁଳା ଶୁଣୀ ମେଳା ହୁଏ। ଯୋଉ ମକର ସଂକ୍ରାନ୍ତି ଟାଇମରେ ଯାଇଥିଲି ମତେ ଛୋଟଟି ହେଇଥିଲି ମତେ ଏଇ ଯୋଉ ଛୋଟ ପିଲା ମାନଙ୍କର ଯୋଉ ନଥାଏ ସବୁ ଘୋଡା ମାନେ ଥାଆନ୍ତି ଗାଡି ଥାଏ ସବୁ ରାଉଣ୍ଡ ରାଉଣ୍ଡ ହେଇି ମାନେ ଘୁରି ଘୁରିକି ବୁଲେ
ହଁ ହଁ ହଁ ହଁ।
ସେଇ ଦୋଳିରେ ମତେ ନେଇକ ବସିଦେଲ ମୁଣ୍ଡ ବୁଲେଇଲା।
ସେଗୁଡା ତ ର ରାଉଣ୍ଡ ଯୋଉଗୁଡା ଖେଳୁଥିବ ସେଗୁଡା ଏ କନଷ୍ଟାଣ୍ଟ ବୁଲଉଥିବ ତ ମୁଣ୍ଡ କଣ ହେଇଯିବ ଆହୁରି ଯୋରେ।
ହଁ ପା
ହଁ ଆଉ ଗୋଟେ ଉ ଦେଖିଛ ନା ଡଙ୍ଗା ଭଳିଆ ହେଇଥିବ ସେ ଦୋଳିଟା।
ମୁଁ ସେଇଟା ଯାହା ଖେଳେ ଆଉ କୋଉଟା ଖେଳେ ନାଁ ମେଳାରେ ସବୁ ପଡେନି ଏମିତି ବୋଇତ ଭଳିଆ। ତ ସେ ରେଳ ଭେଳିଆ ଚାଲିଥିବ ହଁ ମୁଁ ସେଇଟା ହିଁ ଖେଳିଚି। ଆଉ ମୁଁ କିଛି ବି ଡୋଳି ଖେଳେ ନା।
ହୁଁ।
ଆଉ ତମକୁ କଣ ଖାଇବାକୁ ବେଶୀ ଭଲ ଲାଗେ?
ମତେ ସବୁ ଭଲ ଲାଗେ ମାନେ ମୋ ପନିପରିବା ଟିକେ ବେଶୀ ଖାଏ।
ଅହୋ ମାନେ ମିଠା ଆ ରାଗ ଚଟପଟା ଏସବୁ ଭିତରୁ
ହୁଁ ସବୁ ମାନେ ଭଲ ଲାଗେ ମିଠା କିନ୍ତୁ ସକାଳେ ମତେ ଟିକେ ମିଠା ଖାଏ ସକାଳୁ ମିରେ ମିଠା ଖାଇବାଟା ଭାରି କଷ୍ଟ।
ପସନ୍ଦ।
ମୁଁ କହିଲି କଷ୍ଟ ଭାରି ମିଠା ଖାଇବା ଟା।
ହଁ ହଁ ମତେ ବି ମୁଁ ତ ସକାଳେ ମିଠାପି ଖଏନା ମତେ ଭଲ ଲାଗେନି।
ହଁ
ହଁ ସକାଳୁ ଖାଲି ପେଟରେ ମାନେ ମିଠା ବେଶି ଖାଇଲେ ଦେହ ଚୁଇକି ବାନ୍ତି ତି ହୁଏ।
ହଁ ହୋଉଛି ଆଉ ସକାଳୁ ତ ତ ଏତେ କିଏ ଜଳଖିଆ କରିପାରିବେନି।
ହଁ।
ଆଉ ସେ ମିଠୁଆନ୍ସ ଖାଇତ ପଡିବ ଆଉ କରେ
ମୁଁ ଜମା ଖାଇନି ମୁଁ ପଛେ ଭୋଗ କରି ରହିଯିବି କିନ୍ତୁ ମୁଁ ଜମା ମିଠା ଖାଇବନି।
ମୁଁ ବି ଖାଇନି ବା ପାଟି କରନ୍ତି କରନ୍ତି ଘରେ କଣ କରିବି?
ନା ମତେ ପାଟିକଲେ ବି ମୁଁ ଖାଏ ନା କାହିଁକିନା ମାନ ମତେ ବାନ୍ତିଇ ଲାଗେ ମୋ ଦେହ ଟା ଖରାପ ହେଇଯିବ ନା ତ ମୁଁ କହେ ମୋ ଦେହ ଖରାପ ହେଥିଲା ତମେ ତ ଭୋଗିବନି ନା ମୁଁ ଭୋଗିବି। ତମତେ ଆଉ କେହି କିଛି କୁହନ୍ତିନି ଆଗରୁ ପାଟି ବହୁତ ଜୋରସେ କରୁଥିଲେ।
ହୁଁ ହୁଁ।
ସକାଳୁ ଉପଯେ ମୁଁ ଭୋକରେ ରହିଯିବି କିଛି ବି ନ ଖାଇଲେ ଚଳିବ କିନ୍ତୁ ମୁଁ ଯଦି ମିଠା ଖାଇଦେଲି। ସରିଲା ମ ଦେହ ଖରାପ ହବ ହଁ ହବ।
ତମେ ଏବେ କଣ ବଢ଼ା ବଢି କରୁଛ।
ମୋର ଏବେ ଏଇ ପ୍ଲସ ଥ୍ରୀ ସରିଲା ଆଉ। ଏବେ ଆଉ କିଛି ଭାବିନି ଭାବିବି କଣ ପଢାପଢି କରିବି ଆଉ।
ପ୍ଲସ ଥ୍ରୀ କୋଉ ଅନର୍ସ ରେ?
ଆମର ଅନର୍ସ ନୁହଁ ମୁଁ ବି ପି ଏ କରୁଥିଲି।
ଓହୋ ମୋର ବି ଅନର୍ସ ନୁହଁ ମୁଁ ବି ସି ଏ କରୁଥିଲି।
ଓହୋ।
କୋଉଠି ଏନ୍ସି ରେ କରୁଥିଲ ବୋଧେ?
ହଁ।
ହଁ
ଆଉ ଆଉ ତମ ଘର ପାଖରେ ତମ ସାଙ୍ଗ ମାନ ସବୁ ଅଛନ୍ତି ନା?
ହଁ ଘର ପାଖରେ ସାଙ୍ଗ ଅଛନ୍ତି ଯେ। ଘର ପାଖରେ ସାଙ୍ଗ ଅଛନ୍ତି। କିନ୍ତୁ ମୋର ଗାଁ ରେ ମୋ ଏତେ କାହା ସାଙ୍ଗ ହୁଏନି କି ମିଶେନି କାହା ଘରକୁ ଯାଇନି।
ଓହୋ। ତମେ ଏବେ ଗାଁ ରେ ଅଛ?
ହୁଁ
ମାନେ ପଢୁଥିଲା ବୋଧେ ହଷ୍ଟେଲରେ ବୋଧେ ରହିକି ପଡୁଥିଲା
ହଁ
ଓହୋ ନା ମୁଁ ବି ଘରୁ ଯିବାସ ହିଁ କରେ
ଓହୋ
ହଁ
ସେଞ ଆଉ କାଲି ରାତିରେ କଣ ଖାଇଥିଲ
କାଲି ରାତିରେ ଖାଇଥିଲି ପକୁଡି ଖାଇଥିଲି
ହୁଁ ହୁଁ
ହଁ
ଆଉ ମା ମା ତମ ମା ତମ କଣ କଣ ଘରେ ହେବ କିଏ କଣ କରୁଛନ୍ତି
ମା ଏଇ ଗାଧଉ ଯିବ ବଧଥେ କି ଠାକୁର ପୂଜା କରିଥିବ ବାବା ପରେ ଯିବେ ମୋ ନାନୀର ଆ ବାହାରି ଯିବ ତୁ କୁଡେ ଯିବ ବୋଲି ବାବା ତକୁ ନେଇକି ଯିବେ ହଉ ମୁଇଁ ଘରେ ବସିଛି ଆଉ ହଉ ସବୁ ଅଛନ୍ତି ଜେଜେମା ସେପଟରେ କଣ କାମ କରୁଛି ଆଉ ତମ ଘରେ ସବୁ କଣ କରୁଛନ୍
ଆମ ଘରେ ସେଇ ମମି ଯାଇଛି ଗାଧୋଇବା ପାଇଁ ବାପାଙ୍କର ତ ଡୁଟି ଭା ପଳେଇଛନ୍ତି
ଓହୋ
ହଉ ଆମ ପୁଅ ଯାଇଛୁ ଟିଉସନ
ହୁଁ ହୁଁ
ମୁଁ ବସିଛି ଆଉ
ହଁ ଆଉ ତମେ କୋଉ ଠାକୁରଙ୍କୁ ଅଧିକ ଭଲ ପାଅ ମାନେ ମାନ ତମେ କୋଉ ଠାକୁରଙ୍କୁ
ମୁଁ ଠାକୁର ସବୁ ଠାକୁରଙ୍କୁ ମୁ ଭଲ ପାଏ
ଓ ହୋ
କ ଲ ଆ
ଆଉ ତମେ କି ଚୋସାବାର କର ନା
ହଁ
ହୁଁ ହୁଁ ତମର ଭାଲୁକୁଣ ବସା ଅଛି
ହୁଁ
ହୁଁ ଆମର ଅଛି କିନ୍ତୁ ଆମର ମ ଜେଜେମା କହେ ଆମ ବ୍ରାହ୍ମଣ ମାନଙ୍କର ନାହିଁ କରାଯିବନି ଏମିତି ଗପ ଆଉ
ଭାଲୁବାଣୀ କରେ କୁମାର ପୂର୍ଣ୍ଣିମା କରେ ଆଉ ହଉଛି ଘରେ ଯୋଉ କଣ କହିଲ ଯୋଉ ଜାଙ୍ଗର କରେ
ହଁ ମୁଁ ବି ଜାଗର କରେ କୁମାର ପୂର୍ଣ୍ଣିମା କରେ ଅଗ୍ଗି ଓଷା ବି କରେ
ମୁଁ ଏତିକି ହିଁ କରେ ଅଜ୍ଞ ସୋରଟା ମୁଁ କରୁଥିଲି ହଷ୍ଟେଲ ଫଷ୍ଟେଲ ରହିଲି ଆସି ପାରଲିନି ସେଥିପାଇଁ ଛାଡିଦେଲି ଆଉ କଲି
ଓହୋ ମୁଁ ବି ସେ ଛାଡିଦେବି ବୋଧେ ଆଉ
ଅ ନା ରାଧାଷ୍ଟମୀ ଘରେ କହି କରନ୍ତିନି କିନ୍ତୁ ଅରୁଆ ରାନ୍ଧିକି ହିଁ ଖାଆନ୍ତି
ତମେ କର ରାଧା ଅଷ୍ଟମୀ
ମୁଁ କରେନି ମୋ ମମି ମାନେ କରୁଥିଲେ କିନ୍ତୁ ଆଉ ଗଲଣି କିନ୍ତୁ ମୁଁ କରେନି ଆଡଜଷ୍ଟ
ଓହୋ ହଁ ଜନ୍ମାଷ୍ଟମୀ କରନା ମୁଁ ଜନ୍ମାଷ୍ଟମୀ କରୁଥିଲି ହ୍ୟାଲୋ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
ହଁ।
ଆଉ ଗଣେଶ ପୂଜା, ସରସ୍ଵତୀ ପୂଜା ଏଗୁଡ଼ା ସବୁ ?
ହଁ ଗଣେଶ ପୂଜା ସରସ୍ଵତୀ ପୂଜା ତ ସମସ୍ତଙ୍କର ହୁଏ ଆଉ।
ଓହୋଃ।
ହଉ ଆଉ କଣ କହୁଛ?
ହୁଁ ନାଇଁ ଆଉ କଣ କଟିଯିବ ତ ବାର ମିନିଟ ହେଲେ ଆଉ। ଆଉ ତମେ ତମକୁ କୋଉ କୋଉ ଜାଗା ସବୁ ବୁଲିବା ପାଇଁ ଭଲ ଲାଗେ ମାନେ ମନ୍ଦିର ଜାଗା ନା ଐତିହାସିକ ମାନେ ସ୍ଥାନ ନା
ମତେ ସବୁଠୁ ବେଶୀ ଭଲ ଲାଗେ ମନ୍ଦିର ତ ସବୁ ଭଲ ଲାଗେ କିନ୍ତୁ ମତେ ବେଶି ଭଲ ଲାଗେ ଅ ମାନେ ଟିକେ ପ୍ରାକୃତିକ ନେଚର ଯୋଉଠି ଗଛ ପାହାଡ଼ ଏସବୁ ଜାଗା ମତେ ଟିକେ ଭଲ ଲାଗେ ବେଶୀ।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
ମାନେ ମୁଁ ମାନେ ମୋ ମାନେ ମୋ ମାନେ ମସ୍ତିଷ୍କ ଟା ଅ ଭଲ ରହେ ଶାନ୍ତି ବି ରହେ କିଛି ବି ଯଦି ମୁଁ ଓଭର ଥିଙ୍କ କରିଥାଏ ତା ବାହାରିଯାଏ ମୋର ମୁଁ ସେଥିପାଇଁ ସବୁବେଳେ ପ୍ରିଫର୍ କରେ କି ମୁଁ ପ୍ରାକୃତିକ ନେଚର ଜାଗା ବୁଲାବୁଲି କରିବା ପାଇଁ।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
ତମକୁ କୋଉ ଜାଗା ଭଲ ଲାଗେ?